ହାଲୋ
ବନ୍ଧୁ ନମସ୍କାର ନମସ୍କାର ସାନ ଭାଇ, ଆଜ୍ଞା।
ହଁ ବଡ଼ଭାଇ କଣ କହୁଛ, ଆଜ୍ଞା।
ନାଇଁ ବନ୍ଧୁ ଆପଣ କଣ କରୁଚନ୍ତି?
ଆଜ୍ଞା ଏଇ ଆମ ନିକଟସ୍ତ ଅ ଯାଇଥିଲି ଟିକେ ଆମ ଯୋଉ ସାର ଏବେ ଯୋଉ ଚାଷ ହଉଛି ସାର ଆଣିଆକୁ ଯାଇଥିଲି ନ ମ ଆମର ଟିକେ ନ ଲାଇନ ଧାଡ଼ି ରେ ଠିଆ କରିିକି ନମ୍ବର ନମ୍ବର ଟିକେ ପକଉଥିଲି କାଲି ସକାଳୁ ଯାଇକି ଆଣିବି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ତାଳେ ସାର ଆଣି ସାଇଲେଣି।
ନା ଆଜ୍ଞା ଆଣିନି ଆମ ସୁସାଇଟ୍ ର ଅ ଅ ଅଫିସ୍ ରେ ବା ଟିକେ ମାନେ ସୁ ସୁସାଇଟ ଇଏରେ ଟିକେ କାମ ହଉଛି କିଚି ମାନେ ନମ୍ବର ଟା ପକେଇକେ ସରକାରଙ୍କ କୁ ଟିକେ ପଠେଇବେ ଚିଠି ଟା ପଠେଇବେ ଚି ଚିଠି ସାହାଯ୍ୟରେ ଆମକୁ ସାର ମିଳିବ ସାହାଯ୍ୟ ମିଳିବ ଆଉ।
ଆଜ୍ଞା ଆଜ୍ଞା ବୁଝିଲି ବ ନ୍ଧୁ ଆଜି କଣ ହେଲା ଜାଣିଛନ୍ତି ନା ମୂଁ କହୁଛି ଶୁଣନ୍ତୁ
ଆଜ୍ଞା ଶୁଣନ୍ତୁ ଆପଣ ଟିକେ ମାନେ ଶବ୍ଦ ଟିକେ ଆସୁନି
ମୁ ଏବେ ଆପ ମୋ ଶବ୍ଦ ଆସିଲା ଆପଣଙ୍କୁ?
ଆଜ୍ଞା ହଁ ଭଲ ବାଗେରେ ବନ୍ଧୁ ବ ଭଲ ଭାବରେ।
ଅ ବନ୍ଧୁ ଆଜି ଏକ ବେଟ୍ରି ଟିଏ ଘରକୁ ନେଇକି ଆସିଛି ବୁଝିଲେ
ଆଜ୍ଞା।
ଯାହାକି ବିଦ୍ୟୁତ ର ଗଲା ପରେ ଏବଂ ବିଦ୍ୟୁତ ଗଲା ପରେ ମଧ୍ୟ ଘରେ ପଙ୍ଖା ଏବଂ ବଲ୍ ଜଳୁଛି ବୁଝିଲେ।
ହଁ ଆଲୁଅବତି।
ଆଜ୍ଞା ସେଥିପାଇଁ ବନ୍ଧୁ ଆଜି ବହ ବୋହୁ ମଧ୍ୟ କଷ୍ଟ କରିବାକୁ ପଡ଼ିଲା। କାରଣ ଆମ ଘର ପାଖରୁ ବହୁତ ଦୂର ବାଟରେ ବିଦ୍ୟୁତ ର ଏକ ମିସ୍ତ୍ରୀ ରହୁଛନ୍ତି ବୁଝିଲେ ଯାହାକୁ ଆଣିକି ଆମ ଘରକୁ ଆଣି ତାଙ୍କୁ ବିଦ୍ୟୁତ କାମ କରାଇଲି ବୁଝିଲେ
ଆଜ୍ଞା।
ଏବଂ ସିଏ ତାଙ୍କୁ ମଧ୍ୟ ଦର ପାଞ୍ଚଶହ ଟଙ୍କା ମଧ୍ୟ ତାଙ୍କ ମଜୁରୀ ଦେଲି ବୁଝିଲେ
ଆଜ୍ଞା।
ଏବଂ ବନ୍ଧୁ ସିଏ ଏକ ବହୁତ ଭଲ ଲୋକ ଏବଂ ବହୁତ ଭଲ ଭାବରେ ଆମ ଘର କାମଟି କରିଦେଇଖି ଗଲେ ଏବଂ ଆସନ୍ତା ଦିନରେ କୌଣସି ପ୍ର ଅସୁବିଧା ହେବ ନାହିଁ ବିଦ୍ୟୁତ ବାବଦରେ ବୁଝିଲେ
ଆଜ୍ଞା।
ବନ୍ଧୁ ଆପଣ କଣ ଆପଣଙ୍କ ଘରେ ବ୍ୟାଟେରୀ ଲଗାଇଛନ୍ତି?
ଆଜ୍ଞା।
ବନ୍ଧୁ ଆପ ଆପଣଙ୍କ ଘରେ ଆପଣ ବ୍ୟାଟେରୀ ଲଗେଇଛନ୍ତି?
ଆଜ୍ଞା ନା ଆଜ୍ଞା ଆମେ ଚାଷବାସୀ ଲୋକ ଆମର ବ୍ୟାଟେରୀ ପାଇଁ ପଇସା ନାହିଁ ଯାହା ଫଳରେ ଆମେ କିଛି ବିଦ୍ୟୁତ ମାନେ ସାହାଯ୍ୟ ମିଳୁନି ଆମ ଘର ଟିକି ଆମେ ଲଣ୍ଠନ ଜାଣିକି ଇଏ କରୁଛୁ ଆଉ
ଆଜ୍ଞା ଆଜ୍ଞା ମୁଁ ବୁଝି ପାରିଲି ବନ୍ଧୁ ଆପଣଙ୍କ ପରିଥିତି ମଧ୍ୟ ବୁଝିପାରୁଚଛି ବୁଝିଲେ ଯଦି ଆପଣ ଚାହିଁବେ ତାହେଲେ ଆପଣଙ୍କୁ ମୁଁ ଏକ ବିଦ୍ୟୁତ ର ଉପହାର ଦେବି ବୁଝିଲେ
ଆଜ୍ଞା।
ଆପଣ ଏକ କାମ କରନ୍ତୁ ଆପଣ ସୋଲାର ଲାଇଟ ଲଗେଇବାକୁ ଚେଷ୍ଟା କରନ୍ତୁ ବୁଝିଲେ ଯାହା ଫଳରେ ଆପଣଙ୍କ ଘରେ ମଧ୍ୟ ବିଦ୍ୟୁତ ଆସିବ ଏବଂ ଅଁ ଆପଣଙ୍କୁ ସରକାରଙ୍କ ତରଫରୁ କିଛି ପଇସା ମଧ୍ୟ ମିଳିବ ବୁଝିଲେ
ଆଜ୍ଞା।
ତ ବନ୍ଧୁ ଆପଣ କାମ କରନ୍ତୁ ବୁଝିଲେ
ଆଜ୍ଞା।
ଆପଣ କାଲି ମଧ୍ୟ ଆପଣଙ୍କ ଗ୍ରାମର କୌଣସି ବଡ ଲୋକ ନଚେତ୍ କୌଣସି ଏକ ଜାଣିଥିବା ଲୋକଙ୍କୁ ସୋଲାର ବିଷୟରେ ପଚାରନ୍ତୁ ଏବଂ ଜଲଦି ଯୋଗାଯୋଗ କରି ସୋଲାର ଲାଇଟଟି ଲଗାନ୍ତୁ ବୁଝିଲେ
ଆଜ୍ଞା ସେଟା କେତେ ମାନେ ପଇସା ବିଷୟରେ ଭିତରେ ପଡିବ ମତେ ମତେ ଟିକେ କହିଦେଇଥିଲେ ମୁଁ ମାନେ ସେତିକି ପଇସା ଅର୍ଜନ କରିଥାନ୍ତି
ନାଇଁ ବନ୍ଧୁ ଶୁଣନ୍ତୁ ସେ ବିଷୟରେ ମୁଁ ଅଧିକ କିଛି ଜାଣିିନାହିଁ ବୁଝିଲେ
ଆଜ୍ଞା।
ଏବଂ ସରକାର ମଧ୍ୟ ଯାହା ଟଙ୍କା ଲଗଉଛନ୍ତି ତାହାର ସତୁରି ଭାଗ ପଇସା ମଧ୍ୟ ଆପଣଙ୍କ ବ୍ୟାଙ୍କ ଖାତାକୁ ପଠେଇ ଦଉଛି ବୁଝିଲେ ତାହା ଏତିକି ମୁଁ ଶୁଣିଛି ବୁଝିଲେ ନଚେତ ଆଉ କିଛି ବନ୍ଧୁ ମୁଁ ଜାଣିନାହିଁ ସେଥିପାଇଁ ଆପଣଙ୍କୁ କହିଲି ଜଣାଶୁଣା ଲୋକଙ୍କୁ ଆପଣ ପଚାରିବେ ଏବଂ ଆପଣଙ୍କୁ ଯଦି ଭଲ ଲାଗିଲା ତାହେଲେ ଆପଣ ଲଗାଇବେ ମୋ କଥା ଶୁଣି ଲଗାଇବେ ନାହିଁ ବୁଝିଲେ
ଆଜ୍ଞା ନିଶ୍ଚୟ।
ତ ବନ୍ଧୁ ଶୁଣନ୍ତୁ ଆପଣ ବନ୍ଧୁ କିଛି ଘରେ ପଶୁ ରଖିଛନ୍ତି କି ଯେପରି କୁକୁର ବିଲେଇ ମାଙ୍କଡ ଏ ଯୋଉ ନେଉଳ
ବ ଆଜ୍ଞା ହଁ କୁକୁଡ଼ା ରଖିଛି ଆଉ ରଖିଛି କୁକୁ କୁକୁଡ଼ା ଆଉ ଯେଉଁ ଏବେ ଆଉଛି ବଜାରକୁ ଦେଖିନା ଅ ଗୋଟେ ଛୋଟିଆ ଚଡେଇ ଫଡେଇ ରଖୁଥିଲେ ର କଉ ଦିଅ ହଳଦିଆ ହେଲେ।
ଆଜ୍ଞା ଆଜ୍ଞା ରଙ୍ଗୀନ ରଙ୍ଗୀନ ଏ ରଙ୍ଗ ବିରଙ୍ଗୀ। ଚଢେଇ ବୁଝିପାଇଲୁ ବନ୍ଧୁ ମୋର ଏକ ଏ ମାନେ କଁ କହିଲେ ଏଁ ନେଉଳ ଛୁଆଟି ଦରକାର ଆପଣ ଶିକାର କରି ଧରିକି ଦିଅନ୍ତୁ ନଚେତ୍ ଆପଣ ଗ୍ରାମରେ କିଏ ରଖିଚନ୍ତି। ତାଙ୍କଠାରୁ ଆଣିକି ଦିଅନ୍ତୁ କିନ୍ତୁ ବନ୍ଧୁ ମର ଦରକାର ତାହା ପାଇଁ ଆପଣ ଯେତେ ଦର ମାଗିବେ। ତା ମୁଁ ଦବାକୁ ରାଜି।
ଆଜ୍ଞା ନିଶ୍ଚୟ। ଆଜ୍ଞା ଆଜ୍ଞା ଆଜ୍ଞା ଶୁଦ୍ଭାହଉନି ବନ୍ଧୁ।
ବନ୍ଧୁ ଶୁଦ୍ଭା ହଉନି ବନ୍ଧୁ ବନ୍ଧୁ ଶୁଦ୍ଭା ହଉନି।
ହାଲୋ।
ଆଜ୍ଞା ଛାତିରୁୁ କଲିଜା ପଳେଇଥିଲା ଆଜ୍ଞା।
ବନ୍ଧୁ ଶୁଦ୍ଭା ଯାଉଚି ଏବେ ବନ୍ଧୁ ଆପଣଙ୍କୁ। ପଚାରୁଥିଲି ଆପଣଙ୍କୁ ଆପଣ ଗ୍ରାମରେ ଏ କିଏ ନେଉଳ ରଖିଛନ୍ତି କି ଯାହା ଆପଣ ଜାଣିଛନ୍ତି କି?
ଆଉ ଆଉ। ଆଜ୍ଞା ଜଣେ ବ୍ୟାକ୍ତି ଥିଲେ ମାନେ ନେଉଳ ଧରୁଥିଲେ। ସେ ଏବେ ଧରିଥିଲେ ଗୋଟେ ଛୋଟ ଛୁଆଟେ ମୁଁ ଯାଇକି ତାଙ୍କ ଘରୁ କାଲି ସକାଳୁ ମୁଁ ଆପଣଙ୍କୁ ଯୋଗାଯୋଗ କରିବି ଆପଣ କହୁଛନ୍ତି କଣ ଅଛି ମାନେ ଦରକାର ମୁଁ ଆପଣଙ୍କୁ ତାହେଲେ। ଏ ଦେବି ଆଉ କାଲି ସକାଳେ ଯାଇଁ ତାଙ୍କ ଘରକୁ ପଚାରେ ଥିବେ ନହେଲେ ମୁଁ ଶିଖ୍ ଶିକାର କରିକି ଦେବି ଜନ୍ତା ପକେଇବି ଏ ଜାଲ ପକେଇବି ଆଉ।
ନାଇଁ ନାଇଁ ବନ୍ଧୁ ଶୁଣନ୍ତୁ ମୋ କଥା।
ବନ୍ଧୁ।
ହାଲୋ ବନ୍ଧୁ ମୁଁ କହୁଥିଲି ଆପଣଙ୍କୁ। ଆପଣ ଗ୍ରାମର ଯୋଉ ଭାତୁଆ ପୋଖରୀ ବୁଝିଲେ।
ଆଜ୍ଞା।
ଆଜ୍ଞା ସେଠି ତ ଯୋଉ ଲୋକ ରହୁଚନ୍ତି। ଯେ କିି ଅ ତିନି ବରଷକେ ରହୁଛନ୍ତି ମୁଁ ଶୁଣିବାକୁ ପାଇଲି ବନ୍ଧୁ ସେଟି କିଏ ନେଉଳ ର ରଖିଛନ୍ତି ତ ଆପଣ ବନ୍ଧୁ ଟିକେ ମତେ ସେ ତାଙ୍କ ଠାରୁ ଆଣିକି ଦିଅନ୍ତୁ। ସେ ଯାହା ଦର ମାଗିବେ ଦବାକୁ ରାଜି ଅଛି ବୁଝିଲେ।
ଆଜ୍ଞା ତାହେଲେ ଆପଣ ଏତେ ଆମ ଗାଁ ବିଷୟରେ ଆଜ୍ଞା।
ନା ବନ୍ଧୁ ଆପଣଙ୍କ ଗାଁ ବିଷୟରେ ମୁଁ ଅବଶ୍ୟ ଏତେ କିଛି ଜାଣିନି ମତେ ଜଣେ ମୋ ସା ବନ୍ଧୁ ଜଣେ। କହିଥିଲେ ଆପଣଙ୍କ ଗ୍ରାମରେ ଏକ ବନ୍ଧୁ ଅଛନ୍ତି ମୋ ମୋର ସିଏ ମତେ କହିଥିଲେ ବୁଝିଲେ। ବନ୍ଧୁ ସେଥିପାଇଁ ମୁଁ ଆପଣଙ୍କୁ ତାଙ୍କ କଥା କହିଲି।
ଆଜ୍ଞା ନିଶ୍ଚୟ।
ବନ୍ଧୁ ଶୁଣନ୍ତୁ।
ଆଜ୍ଞା।
ନେଉଳ ଆଣିବାର ପ୍ରଥମ କାରଣ ଘରେ କହୁଛନ୍ତି ଯେ ସ ଖାଳୁ ଉଠି ନେଉଳକୁ ଦେଖିଲେ। ଶୁବ ଦିନ ଯିବ ବୁଝିଲେ। ସେଥିପାଇଁ ବନ୍ଧୁ ଆପଣଙ୍କୁ ମୁଁ ନେଉଳ କଥା କହିଲି ବୁଝିଲେ। ଏବଂ ନେଉଳକୁ ଘରେ ମଧ୍ୟ ରଖିଲେ ଯାହାକି ଘରର କୌଣସି ଅମଙ୍ଗଳ ହେବ ନାହିଁ ବୁଝିଲେ। ଖରାପ ସ କ୍ତି ଆପଣଙ୍କ ଘରକୁ ଆସିପାରିବେ ନାହିଁ। ଏଇ ସବୁ ଧାରଣା ପାଇଁ ମୁଁ ନେଉଳଟେ ଆଣି ଘରେ ରଖିବାକୁ ଚାହୁଁଛି ବୁଝିଲେ।
ଆଜ୍ଞା।
ତ ବନ୍ଧୁ ଆପଣ ମତେ ଦୟାକରି ଜଲ୍ଦୀ ଯୋଗାଯୋଗ କରନ୍ତୁ ତାଙ୍କ ସହ ଏବଂ ମତେ ଟିକେ ନେଉ ନେଉଳଟି ଦବା ପାଇଁ ବହୁତ ଟିକେ କଷ୍ଟ କରନ୍ତୁ ବୁଝିଲେ।
ହଁ ଆଜ୍ଞା ଆଉ ତମେ ଯେଉଁ କ ଆପଣ ଯେଉଁ କହିଲେ ଯେଉଁ ନେଉଳ ରଖିଲେ କୁଆଡେ ଭଲ। ଶୁଭ ଆଉ ଶୁ ଶୁଆ ବି ରଖୁଛନ୍ତି ଆମ ଗ୍ରାମରେ କିଛିଟା ବ୍ୟକ୍ତି। ଶୁଆର କିଛି ଉପକାରିତା କିଛି ଜାଣିଛନ୍ତି ମୁଁ ବି ରଖିବାକୁ ଚେଷ୍ଟା କରିବି। ମୋ ଦ୍ୱାରା
ନାଇଁ ବନ୍ଧୁ ଶୁଣନ୍ତୁ ମୁଁ ଶୁଆର କିଛି ଉପକାରିତା ଜାଣିନାହିଁ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତାହେଲେ ମୁଁ ଆପଣଙ୍କୁ ଆମ ଘର ଲୋକ ଠାରୁ ବୁଝେଇକି ଜଣାଇବି ବୁଝିଲେ।
ଆଜ୍ଞା।
କିନ୍ତୁ ବନ୍ଧୁ ବର୍ତ୍ତମାନ ତ ମତେ ସେମିତି କିଛି ଜଣା ନାହିଁ। କିନ୍ତୁ ନେଉଳ ବିଷୟ ବେଳେ ଘରେ କଥା ହେଉଥିଲେ ସେଥିପାଇଁ ଟିକେ ନେଉଳ ବିଷୟରେ ଜଣାଅଛି। ଆପଣଙ୍କୁ ସେଇଥିପାଇଁ ନେଉଳ ନେଉଳ କଥା ଟି କହିଲି ବୁଝିଲେ। ନାଇଁ ବନ୍ଧୁ କହୁଥିଲି ଆପଣ ଆଜ୍ଞା କୁହନ୍ତୁ କୁହନ୍ତୁ।
ଆଜ୍ଞା ନେଉଳ ବିଷୟରେ ତ ମୁଁ ଶୁଣିଲି ଆପଣଙ୍କ କତିରୁ। ଆଉ ଆ ମାନେ ଆ ଆଉ ଟିକେ ଚି ଚିଲ ବିଷୟରେ ଆପଣ ଜାଣିଛନ୍ତି ମୁଁ କହିବି ଗୋଟେ ରଖିଛି ତ। ଚିଲଟେ।
ଆଜ୍ଞା।
ଆଜ୍ଞା ଚିଲ ବିଷୟରେ ରଖିଛି ଆଜ୍ଞା ସେ ଛୋଟ ବେଳୁ ଆମ ସେଇ ଯୋଉ ଭାତୁଆ ପୋଖ ପୋଖରୀ କଥା କହୁଛନ୍ତି ଆପଣ ଯୋଉ ସେଇଠି ତ କିଛିଟା ଘର ଅଛି। ସିଏ ମାନେ ଥରେ ସେ ଯେଉଁ ବର୍ଷା କରିଥିଲେ ଚିଲ। ସେ ଅଣ୍ଡା ଫାଟିିକି ଗୋଟେ ଛୁଆଟେ ତଳୁକୁ ଗଳି ପଡିଥିଲା ସେ ମାନେ ପବନ ବାତ୍ୟା ହେବା ସମୟରେ ଗଳି ପଡ଼ିଥିଲା। ସେ ପାଇକି ତାକୁ ରଖିଥିଲେ। ରଖିକି ତାକୁ ଖାଇବା ପିଇବା ଦେବାକୁ ସେ ବଡ଼ କରିଥିଲେ ମାନେ ବଡ଼ମାନେ ଛୋଟିଆ କରିଥିଲେ ମୁଁ ଗଲା ସମୟରେ ମୁଁ କହିଲି ମୋତେ ଦିଅନ୍ତୁ ମୁଁ ରଖିବି ତାକୁ ଖାଇବାକୁ ଦେବି। ପିଇବାକୁ ଦେବି ସବୁ କରିବି ନା ସେ ମୋ ମୋ କତିରୁ କିଛି ବି ପଇସ ସା ବି ନେଇନଥିଲେ ବନ୍ଧୁ ଭଳିଆ ସିଏ ମୋର। ଆଉ ମୁଁ ତାକୁ ଆଣିକି ରଖିଲି। ଯାହାଫଳରେ ସେ ବଡ଼ରେ ମତେ ମାନେ ମୁଁ ଯୋଉ ଶିକାର କରିବାକୁ ଯାଉଛି। ସେ ଶିକାରରେ ବି ସାହାଯ୍ୟ କରୁଛି। ଯେମିତି କିି ମତେ ଆଗରେ ଗୋଟେ ମାନେ ଏ ମ କିଛି ସଙ୍କଟପୂର୍ଣ୍ଣ ଅଛି ଜୀବଜନ୍ତୁ ମୋତେ ସ ସତର୍କ କରିଦେଉଛି। ସେ ବୋବେଇକି ମୋ ହାତରେ ଆସିକି ବସିଯାଉଛି। ଆଉ ଯାହାଫଳରେ ମୁଁ ସତର୍କ ହେଇଯାଉଚି ଏଁ-ମୁଁ ତ ବହୁତୁ ମାନେ ବଡ଼ ବଡ଼ ଜୀବକୁ ଦେଖିଚି ଆଉ ତାକୁ ବି ଶିକାର କରିଚି। ଚିଲ ବି ସେ ମାନେ ମାଂସ ବି ଖାଇଚି ମୁଁ ତାକୁ ତରକାରୀ ସେ ତ- ତ ରନ୍ଧା ଜିନିଷ କିଛି ଖାଆନ୍ତିନି ମୁଁ ତାକୁ କଞ୍ଚା ଦେଇଦିଏ ତାଫଳରେ ସେ ରହିଚି ତ ଏବେ ସେ ବି ହେଲାଣି ସିଏ ଆଉ କଉଠି ଯାଇକି ଜୀବନଯାପନ କରିବ ମୁଁ ତାକୁ ଛାଡ଼ିଦେବି ଏବେ ଭାବୁଚି ମୁଁ। ଖୋଲା ଆକାଶରେ ଛାଡିବି ସିଏ ଉଡିଆକୁ- ଉଡିଆକୁ ଚେଷ୍ଟା କରିବ। ଯାହା ଫଳରେ ସିଏ ଭଲ ବହୁତ୍ କିନ୍ତୁ ଖୁସି ମନରେ ଉଡିବ ଶିକାର ବି ତାକୁ ଶିକେଇ ଦେଇଚି ସେ କେମିତି କଣ ଶିକାର କରିବ। ସେ- ସେଇଥିପାଇଁ ସିଏ ହେଇଚି- ହେଇସାରିଲାଣି ତ ବଡ। ଆପଣ ଆଉ କିଛି -ଆଜ୍ଞା।
ଧାରଣ ର ଲୋକ ଯାହା ଜଣା ପଡୁଚନ୍ତି ଲୁଚେଇଲେ ଲୁଚିଲେ ଏବଂ ଆପଣ ମଧ୍ୟ ଶୀକାର କରିବା ଶିକେଇଲେ ଏବେ ମତେ ଆପଣଙ୍କର ମତେ ଲାଗିଲା ଯେ ଏବେ ଆପଣ ତାକୁ ଛାଡିଦବାକୁ ଚାହୁଁଚନ୍ତି ଯେ କି ତା ଜୀବନ ଟି ସିଏ ଖୋଲା ଆକାଶରେ ବଞ୍ଚୁ ଆପଣଙ୍କ ପାଖରେ ବନ୍ଦି ନ ହେଇ ରହୁ ବୁଝିଲେ। ବନ୍ଧୁ ବହୁତ ଭଲ ଲୋକ ଆପଣ ବନ୍ଧୁ ଶୁଣନ୍ତୁ ଆପଣଙ୍କ ବିଚାରଟି ବହୁତ୍ ଭଲ ଲାଗିଲା
ଆଜ୍ଞା।
ଆମ ଏଇ ବିଷୟରେ ବନ୍ଧୁ ପରେ କଥା ହବା ବର୍ତ୍ତମାନ ବନ୍ଧୁ ରା- ଶୋଇବି ବୁଝିଲେ ଶୁଭରାତ୍ରି ବନ୍ଧୁ।
ଆଜ୍ଞା- ଆଜ୍ଞା।